ହ୍ୟାଲୋ।
ହାଲୋ।
କଣ କରିଛନ୍ତି।
ଏ ଶୋଇ ଥିଲୁ।
ଅ ହ ଖାଇସାରିଲେଣି?
ହଁ ଖାଇସାରିଲୁଣି। ଆପଣ?
ମୁଁ ସକାଳେ ହିଁ ମାନେ ଖରା ପାଇଁ ସକାଳେ ଖାଇ ଦେଇେଥିଲି ପଖାଳ ଆଉ। ଇଚ୍ଛା ହେଇନି ଖାଇବାକୁ ଆଉ ଖାଇବା ଟିକେ ପରେ।
ହୁ ଆମେ ଖାଇଛୁ କୁଣିଆ ଆସିଥିଲା ଆଜି ତ ଘରକୁ।
ହଁ। ହଁ ଆଉ ଦେହ ଭଲ ଅଛି ଆପଣଙ୍କର।
ହୁଁ ଭଲ ଅଛି।
ଆଚ୍ଛା ଆଉ କଁ ଖାଇଲେ।
ପଖାଳ ଆଳୁ ଚକଟା। ଫୁଲ କୋବି କଷା ଖଟା।
ହଁ ଏବେ ତ ଖରା ଦିନ ସବୁ ସେଇ ଖାଇବା ପ ପଖାଳ ଆଉ ତ କାଇଁ କିଛି ଖାଇବାକୁ ଇଚ୍ଛା ହଉନି ହଁ। ଆଉ ଦେହ ଭଲ ମୁଁ। ମୁଁ ସକାଳେ ମାନେ ଆମର ଏବେ ଜଏଣ୍ଟେ ଫ୍ୟାମିଲିନା ତ ସମସ୍ତେ ପୁରା। ମିଶିକି ଏକା ସାଙ୍ଗେ ପଖାଳ ସକାଳୁ ଖାଇଦେଇଛୁ। ପଖାଳ ଆମର ବି ସେ ଆଳୁ ଚକଡା ବରା ଏସବୁ ମିଶିକି ଆଉ। ପାଗ କରିକି ଚକଡା ଚକଟି ଖାଇ ଦେଇଛୁ ଆଉ।
ହୁଁ।
ଆମର ଖାଇକି ମାନେ ଶୋଇକି ଉଠି ସାଇଲାଣି ଗୋଟେ ଥର। ମାନେ ଏତେ ଖରା ଯେ ମାନେ ଆଉ କେହି ବାହାରୁ ନାହାନ୍ତି କୁଆଡେ।
ହୁଁ ଏବେ ତାକୁ ଟିକେ ଟିକେ କାଆଁଳ କରୁଛି।
ହଁ ହଁ। ଆ ଆଉ। ହଁ କାଲି ଟିକେ ଏପଟେ ବର୍ଷା ହେଇଥିଲା ମାନେ ଟିକେ ଝିପିଝିପି କଣ ବର୍ଷା ହେଲା। ମାନେ ଜୋରେ ଟିକେ ପକେଇଥିଲେ କଣ ଥଣ୍ଡା ହେଇଥାନ୍ତା ଜୋରେ ପକେଇଲାନି ସେ ଖାଲି ଗୁଳିୁ ଗୁଳି ହଉଛି ଆଜି ପୁଣି ବହୁତ୍ ଖରା ଆଉ।
ହୁଁ।
ଆଉ ମାନେ ରଜ ପାଇଁ କଣ ସବୁ ପ୍ଲାନିଂ?
ରଜ ପାଇଁ ଘରକୁ ଯିବାର ପ୍ଲାନିଂ ଅଛି ବାପ ଘରକୁ।
ହ ଅ। ଆ ଆଉ ଯୋଉଁ ରଜରେ ହାମର ଆମର ତ ଗାଁ ରେ ସେମ୍ ତି କେହି ନାହାନ୍ତି ତ ଏଇଠି ସବୁ ଆଉ। ଏଇଠି ତାପରେ ସମସ୍ତେ ମାନେ ମୋର ଭଉଣୀର ସବୁ ଛୋଟ ଛୋଟ ଝିଅ ଗୁଡା ଅଛନ୍ତି ଏ ତ ଖରାରେ କୁଆଡେ ବାହାରି ହଉନି ସେମାନେ ଆସିଥିଲେ ଏତେ ଦି ମାନେ ବହୁତ୍ ଦିନ ପରେ ଆସିଛନ୍ତି କିନ୍ତୁ ଖରାରେ ତ କୁଆଡେ ବାହାରିହଉନି ଏଇ ଚାର୍ ଟା ପାଞ୍ଚ୍ ଟା ବେଳେ ଟିକେ ତାଙ୍କୁ ପାର୍କ ନେଇକି ପଳଉଛି ମାର୍କେଟ ଏଇଭଳିଆ ଆଉ।
ହୁଁ ଆଉ
ଓ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି।
ଆଚ୍ଛା ହଁ।
ବାପା ମା ସବୁ ଅଛନ୍ତି ଘରେ?
ହଁ ବାବା ମାମା ସମସ୍ତେ ଅଛନ୍ତି ତାପରେ ଆମର ଜଏଣ୍ଟ୍ ଫ୍ୟାମିଲି ତ ଦାଦା ବଡ ବାପା ସମସ୍ତେ ଆଉ। ଆଉ କଣ କୁହନ୍ତୁ? ଆଉ ଘରେ ସମସ୍ତଙ୍କର ମାନେ ଆପଣଙ୍କ ବାପା ମାଆଙ୍କର ସବୁ ଦେହ ଭଲ ଅଛି?
ହଁ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା।
ଏବେ ସବୁ ମସ୍ତି କରୁଚନ୍ତି ବସିକି ଆଉ।
ହଁ ହଁ ଏବେ ଟିକେ ତ ଖରା ଛୁଟି ଟା ହଁ ସମ ତାପରେ ଖରା ଛୁଟି ସଇଲା ପରେ ତାପରେ ପୁଣି ପିଲା ସବୁ ସ୍କୁଲ କଲେ
ହଁ ପୁଣି ଚାଲିବ।
ହଁ। ଆଉ ଆପଣ ପୁରୀ ଯାଇଚନ୍ତି ଆ ଭିତରେ କେବେ?
ହଁ ଯାଇଛି ବହୁତ୍ ଥର ଏଇ ଭିତରେ ଯାଇନି ମୁଁ ବର୍ଷେ ପୂର୍ବରୁ ଯାଇଚି।
ମୁଁ ବି ସେୟା ଏବେ ତ ମାନେ ଯୋଉ ଚାରି ଦ୍ୱାର ଖୋଲି ଯାଇଚି
ହଁ।
ସେଇଥିପାଇଁ ଗହଳି ବହୁତ୍ ଗଳି। ହଁ ମୁଁ ଆମେ ଯାଇଥିଲୁ ଆର ବର୍ଷ ସେଇ ଫେବୃଆରୀ ମାର୍ଚ୍ଚ ମାସରେ ଯାଇଥିଲୁ ସେତବେଳେ ତ ନେ ଏତେ ଗହଳି ଆଉ କୁହନ୍ତୁନି ମାନେ ଖରାକୁ ପୁଣି ଚାରି ଦୁଆର ଖୋଲା ହେଇଯାଇଚି ଯେ ସେ ଆହୁରି ଗହଳି।
ସେ ମାର୍ଚ୍ଚ ମାସରେ ଆମେ ବି ଆର ବର୍ଷ ମାର୍ଚ୍ଚ ମାସରେ ସବୁ ଆଙ୍ଗ ମାନେ ଯାଇଥିଲୁ।
ହଁ ସାଙ୍ଗମାନଙ୍କ ସହିତ ଗଲେ ଆହୁରି ମଜା ଆଉ। ହୁଁ ଅ ଆଉ
ଏବେ ତ ଆଉ ମାନେ ଆଉ ଦଶଦିନ ପରେ ରଜ ସରିଯିବ ତାପରେ ପୁଣି ଯିଏ ଯାହା ବାଟରେ କାମ ପୁଣି କଲେଜ୍ ସ୍କୁଲ୍ ହଁ।
ଚାଲିବ ପୁଣି ରୁଟିନ୍ ଭାଇ।
ଉଁ ଏବେ ତ ଖରା ଯେମ୍ ତି ପୁରା ହଉଚି ବହୁତ ଖରା ଏପଟେ। ହୁଁ। ଆଉ କଣ? ହଉଚି କୋଣାର୍କ ଯାଇଛନ୍ତି ଆପଣ?
ନା କୋଣାର୍କ ଯାଇନି ବହୁତଦିନ ହେଲା କୋଣାର୍କ ଯାଇନି।
କୋଣାର୍କ ମୁଁ ଯାଇଥିଲି ସେଇ ଛୋଟବେଳେ ସ୍କୁଲ ପଢୁଥିଲି।
ଏ ମୋ ଉ ବି ସେଇ ଛୋଟବଳେ ପଢୁଥିଲାବଳେ ଯାଇଥିଲି ଆଉ ତାଠୁ ପୁରୀ ଗଲେ ବି ଆଉ କୋଣାର୍କ ଯାଇହଉନି।
ସେଇ ପୁରୀ ଗଲେତ ସେଇଠି ପୁରା ଦିନଟା ସରିଯାଉଚି ଆଉ କୋଣାର୍କ କଣ ଯିବ?
କଣ କରିବା।
ଏବେ ଯ ପୁରୀ ଯୋଉ ଗହଳି ସେଥିପାଇଁ ସେଇଠିହିଁ ପୁରା ସରିଯାଉଚି। ହଁ କୋଣାର୍କ ଅଗୁରୁ ସ୍କୁଲବେଳେ ଯାଇଥିଲି। ପିକନିକରେ ଆଗୁରୁ ଯୋଉମାନେ ଯୋଉ ବହିରେ ଲେଖା ହେଇଥିଲା। ଧର୍ମପଦ କଣ ମାନେ ଛୋଟବଳେ ଭାବୁ
ହଁ ସେଇଗୁଡା ଏବେ ପଢାହଉଚି ଛୁଆଙ୍କୁ ସେଇଗୁଡା।
ହଁ ହଁ ମୁଁ ଯାଇଥିଲି ଯେବେ ପ୍ରଥମଥର ମୁଁ କହୁଚି। ସମୁଦ୍ର କାଇଁ ଏଇଠି ଡେଇଁବାକୁ ଏଇଠି ଡେଇଁଥିଲା ତ। ଧର୍ମପଦ ଏମତି। ହଁ। ଆଉ କଣ କହନ୍ତୁ? ଏବେ ତ ଆଉ କିଛିଦିନ ଗଲେ ବର୍ଷା ଆସିଯିବ।
ହଁ।
ଟିକେ ବର୍ଷ ବର୍ଷା ଆସିଲେ ଟିକେ ଖରାଟା ଗଲେ ଟିକେ ଶାନ୍ତି ମତେ। ଖରା ଯୋଉ ଏତେ ଖରା କୁହନ୍ତୁନି ଆଉ। ହୁଁ। ହା ଆଉ ଆପଣଙ୍କୁ ମାନେ କୋଉଦିନ ବେଶୀ ଭଲ ଲାଗେ ଖରା ନା ବର୍ଷା ନା ଶୀତ? ହାଲୋ। ହାଲୋ।
ହାଲୋ।
ହଁ ମୁଁ କହିଲି ଆପଣଙ୍କୁ କୋଉଦିନ ବେଶୀ ଭଲ ଲାଗେ?
ମତେ ଶୀତଦିନ ଭଲ ଲାଗେ।
ସେଇ ମତେ ବି ସେଇ ଶୀତଦିନ ଟା ଟିକେ ମାନେ ଭଲ। ଏଠି ଖରାଦିନ କୁଆଡେ ବାହାରି ହଉନି କି କିଛି ନାଇଁ ଶୀତଦିନେ ହେଲେ କୁଆଡେ ବୁଲାବୁଲି କରିବାକୁ ବି ଭଲ।
ହଁ ଶୀତଦିନେ ସବୁଠୁ ଭଲ।
ହେଇ ଖରାଦିନେ ଗୋଟେ ବାହାରି ହଉନି କୁଆଡେ ଶୀତଦିନେ ମେନ ଶୀତଦିନେ ଛୋଟବଳେ ଭାରି ଭାରି ମନଦୁଃଖ ହଉଥିଲା ଶୀତଦିନେ ପରୀକ୍ଷା ରହେ ଶୀତଦିନେ ଜଲଦି ଉଠିବାକୁ ପଡେ। ସ୍କୁଲ ଯିବାପାଇଁ। ଗାଧେଇବା ପାଇଁ କଷ୍ଟ ଟିକେ ସେଇଗୁଡା ଟିକେ କଷ୍ଟ। ଛୋଟପିଲାଙ୍କୁ ଶୀତଦିନରେ ଟିକେ କଷ୍ଟ ଆଉ।
କଷ୍ଟ ଉଠିବାଟା ସକାଳୁ ପାଠ ପଢିବାଟା ଏଟା କଷ୍ଟ ଆଉ। ଅ ଭିତରେ ପସିକିଥିବ।
ସେଇ ନିଦ ଭାଙ୍ଗୁନଥିବ ସେଇଟା ଭାରି କଷ୍ଟ। ହୁଁ ହୁଁ ହୁଁ।
ଆଉ ବର୍ଷା ଦିନେ ଜମା ଭଲାଗିଲ ଖାଧୁଅ ପାଣି ରାସ୍ତାରେ
ହୁଁ ସେଇ ତ ମେ କୁଆଡେ ଗୋଟିଏ ଯିବାକୁ ବାହାରୁଥିବ ଗୋଟିଏ ବର୍ଷା କେତେବେଳେ କୋଉଠି ଥିବ ବର୍ଷା ଆସିବ ସେଇଟା ଗୋଟିଏ ଭାରି ହଁ। ଆଉ ଆଗକୁ ପୁଣି ରଥଯାତ୍ରା ଆସିଲାଣି। ଆପଣ ଯାଇଛନ୍ତି କେବେ ମାନେ ରଥଯାତ୍ରାରେ ବି କେବେ ପୁରୀ ଯାଇଛନ୍ତି କି ସୁନା ବେଶ ସେଇତ ଯୋଉ ଭିଡ ନା ମୁଁ ତ କେବେ ଯାଇନି ମାନେ ମାନେ ସମସ୍ତେ କୁହନ୍ତି କାହାର ଇଛା ର ରଥଯାତ୍ରାରେ ଟିକିଏ ଯିବାକୁ ମତେ ଜମା ସେ ଗହଳି ଜାଗା ମତେ ମତେ ଜମା ଭଲ ନୁହଁ ମୁଁ ଭାଇ ସେଇ ଘରେ ରହିଯିବି ପଛେ ମତେ ସେ ଗହଳି ଯାକା ଜମା ଭଲ ନୁହଁ।
ନା ଏତେ ଭିଡରେ କିଏ ଯିବ ଏତେ ରିକ୍ସ ନେଇକି
ସେଇ ଆମର ଗୋଟିଏରିଲେଟିଭ ପାର୍ଥକ ଯାଇଥିଲେ ମାନେ ସେଇ ରଥ ଯାତ୍ରା ନା ସୁନାବେଶରେ ଯାଇଥିଲେ ଯେ ତାଙ୍କର ଗୋଟେ ତାଙ୍କ ବୋହୂଙ୍କର ଗୋଟିଏଏମତି ପୁରା ଗୋଟାଏ ଚେନ୍ ପକେଇ ଯାଇଥିଲେ ସେଟା ଚୋରି ହେଇଗଲା ସେ ମିଳିଲା ହୁଁ ସେ ଆଉ ମିଳିଲାନି।
ମିଳିବ କୋଆଡେ ଏତେ ଗହଳି ଭିତରେ ଆଉ।
ସେଇ ସେଇଥିପାଇଁ କା ମାନେ ମ ତ ସେଥିାଇଁ ଗହଳିଆ କା ଏମତି ଯାତ୍ରା ଫାତ୍ରା ବି ଏତେ ମୋ ସେମତି ଭଲ ନୁହଁ। ସେ ଯିବ ଟିକିଏ ଫାଙ୍କା ଭଲ ଗୋଟାଏ ମାନେ ଗହଳି ଜାଗାକୁ ଯିବ ଗୋଟିଏ ନା ଠିକ୍ ସେ ଖାଇ ରହିବ କୋଉଠି ନା ରଥଯାତ୍ରା ତ ଛାଡ ତମେ ଖାଲି ଚାଲି ଚାଲି ଯିବ କିଛି ନାଇଁ ପୁଣି ଗରମ ଯୋଉ ଗରମ।
ହଁ ପରା।
ଆମ ଘରେ ଟିକିଏ ମୋ ମାମାର ଇଛା ଟିକିଏଯିବାକୁ ରଥଯାତ୍ରା ଟିକେ। ମୁଁ ଇଆଡେ ମନା କରୁଛି ସେଇ ଗଲେ ବୋ ଦେଖି ହବ।
ଅନ୍ୟ ଦିନ ହେଲେ ଗଲେ ଭଲ ସୁବିଧାରେ ଦେଖିହବ।
ହଁ ଆମେ ତ ଆମେ ତ ଆର ବର୍ଷେ ଯାଇଥିଲୁ ଯେ ତିନି ଘଣ୍ଟା ପାଖାପାଖି ଲାଇନରେ କେବବେଳ ଠିଆ ହେଲୁ। ଠାକୁରଙ୍କୁ ଦେଖିବା ପାଇଁ।
ହୁଁ ଲାଇନ ଲାଗିଥିବ ନା ନ ଦେଖିକି ଆଉ ଆସିଲେ ଭଲ ଲାଗିବନି।
ସେଇଟା ତ ଜମା ନାହିଁ ପୁରୀ ଗଲେ ଠାକୁରଙ୍କୁ ନ ଦେଖିଲେ କ ଭଲ ଲାଗୁଛି। ସେଇ ଏତେ କଷ୍ଟ କରିକି ଯାଇଥିବ ପୁଣି ଠାକୁରଙ୍କୁ ନ ଦେଖିଲେ ଭଲ ଲାଗିବନି। ସେଇ ଆର ମୁଁ ସେଇଥିପାଇଁ ଏସର ତ ପୁରୀ ଯେମିତି ଏତେ ଗହଳି ସବୁ ଶୁଣୁଛି ସେଥିପଁ ମତେ ଜମା ଯିବାକୁ ହିଁ ଇଚ୍ଛା ନାହିଁ ଏବେ ଆମେ ତ ଓଡିଶା ଲୋକ ହେଇକି ଏଇ ଭଳିଆ ମାନେ ବାହାରେ ଲୋକ କେମିତି କଣ
ହଁ।
ସେଇ ଟିକିଏ ସମୁଦ୍ର ଟା ଟିକିଏ ଭଲ ହଉ ସି ବିଚ ଟା ଆଉ।
ସେଇ ବିଚ୍ ଟା ଗୋଲଡେ ବେଶ ଟା ବଢିଆ ଲାଗେ।
ହଁ ସେଇଟା ଟିକିଏ ମଜା ଲାଗେ ଖେଳିକି ଆସିବ ଟିକିଏ। ଏବେ ତ ଶୀତ ଦିନେ ଏମ ଯ ଖରା ଦିନେ ଭଲ ପୁରୀ ଯଦି ଯିବ ସନ୍ଧ୍ୟାବେଳେ ଯିବ ଭଲ। ରାତିରେ ଟିକିଏ ସୁବିଧା ମାନେ ଯିବ ଭଲ ଆଉ ଏମିତି ସକାଳେ ଗଲା ବେଳକୁ ଆଉ ଏବେ କିଛି ନାଇଁ ଖରାକୁ ବହୁତ ଖରା।
ହଁ।
ସେଇ ହୁଁ।
ଆଉ ରୋଷେଇବାସ ଶିଖିଛନ୍ତି?
ହଁ ମୁଁ ଶିଖିଛି। ଘରେ କରେ ଖାଇବା ମୁଁ ହଁ। ଆଉ ଘରେ ଆଜି କରିଥିଲି ଡାଲମା। ଆଜି ଡାଲମା କରିଥିଲି କାଲି ବି କରିଥିଲି ମାନେ ଏମିତି ଖାଇବା ମୁଁ କରେ।
ହୁଁ।
କେବଳ ଭାତଟା ମୋର ଟିକେ ଠିକ୍ ସେ ମାନେ ହୁଏନି। ଆଉ ସବୁ କରେ ଆଉ।
ହଁ ଫାଷ୍ଟ ଫୁଡ଼ ଜିନିଷ ସବୁ ଆସିବ?
ହଁ ହଁ ହଉ ରଖୁଚି।
ହୁଁ ହୁଁ।